ନମସ୍କାର।
କଣ କରୁଛନ୍ତି?
ହଁ ଏଇ ଖାଇବା ପିଇବା ସରି। ଏଇନା ବସିଛି ଟିକେ ଆଉ ସମସ୍ତେ ଏଇନା ଘରେ ଖାଇବା ପିଇବା ସରିଲା।
ଆଜ୍ଞା।
ଆଉ ତମେ କଣ କରୁଚ?
ନାଇଁ ବନ୍ଧୁ ଏ ଯାଉଚି ନା ବର୍ତ୍ତମାନ ଖେଳ ହବ ଆମର ବୁଝିଲେ।
ହଁ।
ବର୍ଷା ଦିନ ଖେଳ ହଉନି ଆଜି ଟିକେ ବର୍ଷ ଚାରିଟା ବେଳ ହଉନି ବୋଲି ଯାଉ କିଛି ଭାବୁଥିଲ ଖେଳକୁ ଯିବି ବୋଲି ବୁଝିଲେ। ଭାବିଲି ଟିକେ ବନ୍ଧୁଙ୍କ ସହ କଥା ହେଇଗଲେ ତାପରେ ଯିବି ଆଉ।
ହଁ ଭଲ କଥା।
ଆ ଆପଣ କଣ ଚାରିଟା ବେଳେ କିଛି ଖେଳୁନାହାନ୍ତି?
ହଁ ଆମର ତ ଘରେ ବସିକି ଆମ ଘର ପାଖରେ ଏତେ ସାଙ୍ଗସାଥି ନାହାନ୍ତି ଯେହେତୁ ଆମେ ବାହାରେ ରହିଛୁ ଆସିକି। ବେଳେ ବେଳେ ମିଶିକି ସବୁ ଲୁଡୁ ଫୁଡୁ ତାସ୍ ଫାସ୍ କ୍ୟାରମ ସବୁ ଖେଳୁ ଆଉ।
ହ ଆପଣ ଝିଅ ସାଙ୍ଗ ସାଙ୍ଗରେ ନା ପୁଅ ସାଙ୍ଗ ସାଙ୍ଗରେ ଖେଳନ୍ତି?
ନାଇ ଆମର ସମସ୍ତେ ଆମ ଘରେ ମିଶିକି ମା ଭଉଣୀ।
ଆଜ୍ଞା ଘର ଲୋକ ଖେଳନ୍ତି।
ହଁ ମିଶିକି।
ଆପଣ ଘର ପାଖରେ କେହି ଆପଣ ସାଙ୍ଗ ନାହାନ୍ତି?
ହଁ ଘର ପାଖରେ ନାହାନ୍ତି କିନ୍ତୁ ଟିକେ ଦୂରରେ ଏତେ ଦେଖା ହେଇପାରେ ନା ଆଉ। ସେ ଦେବେ ତ ସମସ୍ତେ ବାହାରେ ରହିଲେ ବାପା ମାନେ। କାମ କଲେ ବାହାରେ ଆସି ରହିଲୁ ଏତେ ସାଙ୍ଗସାଥି ପାଖରେ ନାହାନ୍ତି ଆଉ।
ଆଜ୍ଞା ଆପଣ ବାହାରେ ଆସି ତାରେ ରହିଛନ୍ତି ବୁଝିଲେ।
ଆଜ୍ଞା।
ଆଉ ଆପଣ ପାଠପଢ଼ କିଛି ପଢ଼ୁଛନ୍ତି ନା ପାଠ ପଢା ସାଡି ଦେଇ ସରିଗଲାଣି।
ନାଇଁ ନାଇଁ ପଢୁଛି ଏବେ ମୁଁ ଯୁକ୍ତ ଦୁଇ। ମହାବିଦ୍ୟାଳୟ ଆମ ଘର ପାଖରେ ଆଜ୍ଞା।
ଆ ଆଜ୍ଞା ନା ଆପଣ ଆଉ ଆଜି କଲେଜ ଯାଇଥିଲେ?
ନାଇଁ ଆଜି ସକାଳୁ ତ ବର୍ଷା ଲାଗି ରହିଛି ଆଉ କଲେଜ ଫଲେଜ ଯାଇ ହେଇନି ଆଉ ସାଇକେଲେ ଯାଏନା ତେଣୁ ବର୍ଷା ହେଲା ମାନେ ଆଉ ଯାଇ ହଉନି ଆଉ।
ଆପଣ ରେନିକୋଟ ପିନ୍ଧିକି ଯାଉନାହାନ୍ତି ଏମିତି ତ ବର୍ଷା ହେବ ବର୍ତ୍ତମାନ ଦୁଇ ମାସ
ହଁ ହଁ ରେନିକୋଟ ପିନ୍ଧିକି ଯାଏ ହଁ ଅଛି ରେନିକୋଟ ବର୍ଷା ଦିନା ହେଲା ମାନେ ତ ରେନିକୋଟ ପିନ୍ଧିକି ଯିବା ସବୁବେଳେ। ସାଙ୍ଗସାଥି ଯାଇନଥିଲେ।
ଆଉ ହୋ ସାଙ୍ଗସାଥି ଯାଇନଥିଲେ ବୋଲି ଆପଣ ଗଲେନି ଆପଣ ପ୍ରଥମେ କହିଲେ ବୃଷ୍ଟିପାତ ହଉଛି ବୋଲି ଯାଇନଥିଲେ।
ଆ ସେଇ ବୃଷ୍ଟିପାତ ହେଲା ବୋଲି ସମସ୍ତେ ସେ ମହାବିଦ୍ୟାଳୟ କଣ ହେଇଛି କହିଲେ ମାନେ ପିଲା ଗଲେ ଆମର ଶ୍ରେଣୀରେ କ୍ଲାସ ହଉଛି ନହେଲେ କ୍ଲାସ ହଉନି ଅବେ କାରେ ଆମେ ଯିବୁ କଣ ପାଇଁ ବର୍ଷା ହଉଛି ସମସ୍ତେ ଯାଇନଥିଲେ ଯଦି ସମସ୍ତେ ଯାଇଥାନ୍ତେ ମୁ ରେନିକୋଟ ପିନ୍ଧିକି ଯାଇଥାନ୍ତି।
ଆଜ୍ଞା ଆଜ୍ଞା କାହିଁନା ଆପଣ ଜାଣିଥିବେ ଦୁଇ ମାସ ଏବେ ବର୍ତ୍ତମାନ ଆହୁରି ବର୍ଷା ଅଛି ବୁଝିଲେ ଦୁଇ ମାସ କଣ ଆ ଆପଣ ବର୍ଷା ହେଲେ ଯିବେ ନାଇଁ ଆପଣ କାହା ଉପରେ ନିର୍ଭର ହୁଅନ୍ତୁ ନାଇଁ ଆପଣ ସବୁଦିନ କଲେଜ ଯାଆନ୍ତୁ ବୁଝିଲେ। ଆପଣ ତ ରେନିକଟ ଅଛି ଆପଣ କହୁଛନ୍ତି ଆପଣ ଧୀରେ ଧୀରେ ସାଇକେଲ ଚଲାଇ ସବୁଦିନ ଯାଇକି ଆପଣ ଶ୍ରେଣୀରେ କ୍ଲାସ କରନ୍ତୁ ବୁଝିଲେ।
ହୁଁ ଆପଣ ଏବେ କଣ ପଢୁଛନ୍ତି।
ନାଇଁ ଆଜ୍ଞା ମୋର ତ ପାଠ ପଢା ସରିଗଲାଣି ବୁଝିଲେ।
ହଁ।
ଆଉ ମୁଁ ଭଲ ପାଠ ପଢିଲିନି ବୋଲି ଏବେ ବର୍ତ୍ତମାନ ତ ବହୁତ୍ ଖରାପ ପରିସ୍ଥିତିରେ ଅଛି ବୁଝିଲେ।
ମାନେ ଏମିତି କଣ ଖରାପ ପରିସ୍ଥିତି କଣ ହେଲା।
ନାଇଁ ଖରାପ ପରିସ୍ଥିତି କହିବ ନୁହଁ। ବର୍ତ୍ତମାନ ଦେଖନ୍ତୁ ଆପଣ ଏନା ବର୍ତ୍ତମାନ ଆପଣ ଭବିଷ୍ୟତ ଏଇ ଆପଣ ପା ପାଠ ପଢି କିଛି ଆଗକୁ ଚାକିରି କରିବେ ବୁଝିଲେ ଆମେ ବର୍ତ୍ତମାନ ଆଗକୁ ଭଲ ପାଠ ପଢିଲୁନି ବୋଲି ଏବେ
ଆଗକୁ ଯାଇ ହବନି ହଁ ସବୁ ଦିଗରେ ଏବେ ପାଠଟା ପଢ଼ିବା ନିହାତି ଦରକାର ସମସ୍ତଙ୍କୁ।
ଆଜ୍ଞା ଆମେ ଭଲ ପାଠ ପଢିଲୁନୁ ବୋଲି ବର୍ତ୍ତମାନ ଆମେ ଦିନ ମଜୁରି କରୁଛୁ ବୁଝିଲେ।
ହଁ।
ବିଲରେ ମଧ୍ୟ କାମ କରୁଚୁ ଦିନ ମଜୁରି କରୁଚି କାହାର ରାଜମିସ୍ତ୍ରୀ କାମ ଅଛି ତା ସେ ସବୁ ଯା କାକୁ ସାହାଯ୍ୟ କରିବାକୁ ଯାଉଛି ବୁଝିଲେ।
ହଁ କିନ୍ତୁ ପାଠଟା ପଢ଼ିଥିଲେ ଟିକେ ଭଲ କାମ କରିପାରିଥାନ୍ତେ ଆଉ।
ଆଜ୍ଞା ପାଠଟା ଆଜି ପଢିଥାନ୍ତି ଟିକେ ଭଲ କାମ କରିଥାନ୍ତି ଆଉ ଆପଣ ତ ଜାଣିଛନ୍ତି ପାଠ ପଢିଲେ ବହୁତ ପ୍ରକାର
ହଁ ଏବେ ଯୋଉ ଅଂ ହଁ ଗରିବ ପିଲା ମାନେ ପା ପାଠ ପଢି ପାରୁନାହାନ୍ତି ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି ବହି ମାଗଣାରେ ଖାଇବାଠୁ ଆରମ୍ଭ କରି ସବୁ ଯୋଗାଇ ଦେଉଛନ୍ତି।
ଆଜ୍ଞା ବର୍ତ୍ତମାନ ତ ଆପଣ ଜାଣିଛନ୍ତି ପ୍ରଥମରୁ ପିଜି ଯାଇକେ ପଢିବା ଯାଙ୍କେ ସମସ୍ତ ଆଡମିସନ ମଧ୍ୟ ମାଗଣା କରାଗଲା। ତ ବର୍ତ୍ତମାନ ସରକାର ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ଛୁଆ ପାଠ ପଢନ୍ତୁ ବୋଲି ହେଲେ ବନ୍ଧୁ ମୁଁ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ମିଶିକି ସେତେବେଳେ ଭଲ ପାଠ ପଢିଲି ନାହିଁ ବର୍ତ୍ତମାନ ଏବେ କଷ୍ଟ ଅନୁଭବ କରୁଛି ବୁଝିଲେ।
ହଁ ପଛରେ ବୁଝିଲା ଳାକୁ ହଁ ଯାହା ହଉ ହୁଁ।
ଆପଣ ଉପଦେଶ ଦଉଛି ଆପଣ ଟିକେ ଭଲ ପାଠ ପଢନ୍ତୁ ଆପଣ କାହା ସହ ମିଶନ୍ତୁ ନାହିଁ ଅଧିକ ବୁଝିଲେ।
ହଁ।
ଆପଣ ନିଜ ଭବିଷ୍ୟତ କଥା ଭାବନ୍ତୁ।
ନିଶ୍ଚୟ।
ବର୍ତ୍ତମାନ ତ ଆ ମୁଁ ଯେମିତି ମୋ ସମୟରେ ପାଠ ପଢ଼ା ସମୟରେ ତାଙ୍କ ସହ ମିଶି ମତେ ବହୁତ ଖୁସି ଲାଗେ ବୁଝିଲେ। ସମସ୍ତଙ୍କ ସହ ବୁଲାବୁଲି କରେ ତାଙ୍କ ଆଜ୍ଞା। ସେତେ ବେଳେ ଯା ଭଲ ଲାଗୁଥିଲା ସେତିିରେ ଜାଣି ପାଇଲିିନି ବର୍ତ୍ତମାନ ଆଜ୍ଞା ଆଜ୍ଞା ବ ବର୍ତ୍ତମାନ ଜାଣିପାରୁଛି।
କିନ୍ତୁ ଏବେ ଜାଣିଲା ଳକୁ କିଛି ନାହିଁ ଆଉ।
ଆଜ୍ଞା ଏବେ ତ ବହୁତ କଷ୍ଟ ଆଉ କିଛି ଆଜ୍ଞା ସମେ ତ ଆପଣ ଜାଣିଛନ୍ତି ସବୁ ଜିନିଷ ଫେରି ଆସିବ କେବଳ ସମୟ ଫେରିକି ଆସି ଫେରିବ ନାଇଁ ବୁଝିଲେ। ତା ଆପଣ ମଧ୍ୟ ସବୁଦିନ ମହାବିଦ୍ୟାଳୟ ଯାଆନ୍ତୁ ବୁଝିଲେ ଆପଣଙ୍କ ଘରେ
ନିଶ୍ଚୟ ଆମ ଘରେ ବଡପା ବଡ ବୋଉ ମୁଁ ବାପା ମା ଭଉଣୀ ଦି ଜଣ ଆଉ ବଡ ବାପାଙ୍କ ପୁଅ ତାଙ୍କ ବୋହୂ ଏମିତି ସବୁ ଯୌଥ ପରିବାର ଆଉ ମିଶିକି ରହୁଛୁ ଆଉ।
ଆପଣ ତାହେଲେ ବହୁତ ବଡ ପରିବାର ନୁହେଁ।
ଆଜ୍ଞା।
ତ ବନ୍ଧୁ ଆପଣଙ୍କ ଘର ପରିବାରରେ ଗୋଟେ ଜାଗାରେ ରୋଷେଇ ହଉଛି ନା ଦୁଇ ଜାଗାରେ ରୋଷେଇ
ନାଇଁ ଆମର ଗୋଟେ ଜାଗାରେ ରୋଷେଇ ହଉଛି ସମସ୍ତେ ମିଶିକି ଆମର ବଡ ବୋଉ ମୋ ମା ମିଶିକି ରୋଷେଇ କରନ୍ତି ଆଉ ମୋ ବଡପା ବାପା ଯାହା ରୋଜଗାର ହେଲା ମିଶିକି ଘରକୁ ସମ୍ଭାଳନ୍ତି। ଏମ ସବୁ ଖୁସିରେ ସେ କାହିଁକି ନା ଏବେ ଏବେ ଟ ଯେମିତି ହେଲାଣି ସମସ୍ତଙ୍କ ଘରେ ଦେଖିବେ ଅଲଗା ଅଲଗା
ଆଜ୍ଞା ସମସ୍ତଙ୍କରେ ଭିନ୍ନ ହେଇଗଲେଣି ଆଜ୍ଞା ଆଜ୍ଞା ଠିକ କହୁଛନ୍ତି ଆପଣ ବର୍ତ୍ତମାନ ଭଳି ଦୁନିଆରେ ଆପଣଙ୍କ ଘର ବର୍ତ୍ତମାନ ସମ୍ଭାଳି ହଇ ଅଛି ମାନେ ଆପଣଙ୍କ ଘର ମଧ୍ୟ ବହୁତ ଭଲ ପରିବାର ଜଣା ପଡୁଛି ବୁଝିଲେ।
ଆଜ୍ଞା।
ତ ବର୍ତ୍ତମାନ ଆମ ଗାଁ ରେ ବନ୍ଧୁ ଏଭଳି କିଛି ପରିସ୍ଥିତି ଉଁ ମଧ୍ୟ ମୁଁ ଦେଖୁଛି ବୁଝିଲେ।
ହଁ ଆପଣଙ୍କ ଗାଁ ରେ ନୁସ୍ ସବୁଆଡେ ଏବେ ଏମିତି ହେଇଗଲାଣି ବହୁତ ଜେ କମ୍ ଜାଗାରେ ଦେଖିବାକୁ ପାଇବେ ମିଶିକି ଥିବେ ଆଉ କହିବା ବେଳେ ଯେତ୍ ଟେ ଘର ମାନେ ଯେତେ ଭାଇ ସେତେ ଅଲଗା ଅଲଗା ଘର।
ଆଜ୍ଞା ଏଭଳି ତ ସମାଜରେ ଚାଲିଗଲାଣି ପ୍ରଥା ଚାଲି ରହିଚି ଆଉ।
ହଁ।
ତ ବନ୍ଧୁ ଏଭଳି ପ୍ରଥା ଭାଙ୍ଗିବା ପାଇଁ ଆମକୁ କଣ ସବୁ କରିବାକୁ ପଡିବ କହିଲେ?
ସେ ପ୍ରଥା ଭାଙ୍ଗିବାକୁ ଗଲେ ଆମେ ସମସ୍ତେ ମିଶିକି ରହିବାକୁ ପଡିବ ସମସ୍ତଙ୍କ ବୁଝା ମାନେ ଏଁ ଯେକୌଣସି କାମ ବି କରୁ ସମସ୍ତଙ୍କ ମତ ଟାକୁ ନବାକୁ ପଡିବ। କା ମତକୁ ଅଣଦଖା କରିବାନି ଯେ ଯୋଉ କଣ ଯେ କୌଣସି ମତ ଦଉଚନ୍ତି ସମସ୍ତଙ୍କ ମତକୁ ଆମେ କାମରେ ଲଗେଇକି ଏ ଏକାଠି ମିଶି କଲେ ସବୁ କାମ ସଫଳ ହବା ସହିତ ମିଶିକି ବି ରହିଲୁ। କିନ୍ତୁ ଆଜିକାଲି ଲୋକ ଶୁଣୁନାହାନ୍ତି।
ଆଜ୍ଞା ଆପଣଙ୍କ କହିବା କଥା ସମସ୍ତେ ବଡ ଘରରେ ଯିଏ ବଡ ଅଛନ୍ତି
ହଁ ତାଙ୍କ କଥା ମାନିବା ଦରକାର୍ ହଁ।
ତାଙ୍କ କଥା ଗ୍ରହଣ କରିବାକୁ ପଡିବ ଏବଂ ତାଙ୍କ କଥା ଶୁଣି ବ ସବୁ କାମ ତାଙ୍କୁ ପଚାରି ମଧ୍ୟ କରିବାକୁ ପଡିବ ଯାହା ଫଳରେ ତାଙ୍କୁ ମଧ୍ୟ ବହୁତୁ
ଯାହା କହିଲେ ଆଜ୍ଞା।
ତ ବନ୍ଧୁ ଆପଣ ଏଇନା ବର୍ତ୍ତମାନ୍ କଣ ଖାଇଚନ୍ତି?
ତ ନା ମଧ୍ୟାହ୍ନ ଭୋଜନରେ ଭାତ, କୋଳଥ ଡାଲି ଆଉ ଜାଣିଥିବ ତ ଏଇନା ବର୍ଷା ଦିନ କୋଳ ଥ, ମୁଗ, ବିରି ଘରେ ଘରେ ଆମର ତ ବର୍ଷା ଦିନ ହେଲା ମାନେ ବାପା ମାନେ କହିବେ କି ଘରେ କୋଳଥ ଡାଲି ମୁଗ ଡାଲି କର। ଆଉ ବର୍ଷା ଦିନେ କୋଳଥ ଡାଲି ଯଉଟା ଯଉ ମଜା ଆପଣ ଜାଣିଥିବେ।
ନାଇଁ ବନ୍ଧୁ ମୁଁ ତ ସେ ମଜା ଜାଣିିନାଇ ବୁଝିଲେ। ପନି ପଡାପତ ପନିପରିବା ଆପଣ ଚାଷ କରୁଚନ୍ତି?
ଆଜ୍ଞା ଆମ ବାଡିରେ ହୁଏ ଆମ ବଡ ବାପା ସବୁ କରନ୍ତି ଏଥରକୁ ବି ଲାଗିଛି ଜନି, କାକୁଡି ଟମାଟର, ବାଇଗଣ, ଆଉ ବରଗୁଡି ଛୁଇଁ ଜାଣିଥିବେ ଆଉ ଅମୃତ୍ ତ ଭଣ୍ଡା ଗଛ ଏମ ସବୁ ଫଳ ଗଛ ବି ଲାଗିଚି ନଡ଼ିଆ ଗଛ ଆମ୍ବ ଗଛ ଏ ସବୁ ଲାଗି ଚି ଆଉ ସେଇଠୁ ଆମେ ହଁ ଏବେ ତ ବଜାର ଗଲା ମାନେ ଦେଖିବେ ସ- ବିନା ସାର ଦିଆ ଜିନିଷ ପାଇବେନି ସବୁ ଜିନିଷରେ ସାର ମିଶୁଚି। ଚି ଯାହା ଦ୍ଵାରା ଖାଇକି ବିଭିନ୍ନ ପ୍ରକାର ରୋଗ ହଉଚି। ଆମେ ସବୁ ବାଡିରୁ ଖାଉ।
ନା ଆପଣ ଯାହା କହିଲେ ଭଲ କଥା କହିଲେ ଯେ ବୁଝିଲେ କିନ୍ତୁ ବନ୍ଧୁ ଆପଣଙ୍କୁ ଗୋଟେ କଥା ପଚାରିବାକୁ ଚାହୁଁଚି ଯେ ଆପଣ କହିଲେ ଆପଣ ବାଡିରେ ଆପଣଙ୍କର ବଡପା ଲଗଉଚନ୍ତି ତାହା ସିଏ କଣ ବିକ୍ରୟ କରିବା ଲଗାଉଚନ୍ତି ନା।
ନାଇଁ ନାଇଁ ନାଇଁ ବିକ୍ରୟ ନୁହଁ ଆମ ଘରେ ଖାଇବା ପାଇଁ କେବଳ ଲଗଉଚୁ ଆମର ଯୌଥ ପରିବାର ନା ହଉଚି ଏକାଥରେ ସମସ୍ତେ ତେ ମିଶିକି ଖାଇବା ପାଇଁ ଲଗାନ୍ତି ଆମର ବିକ୍ରୟ ହୁଏ ନା।
ତ ବନ୍ଧୁ ଆପଣ ବିକ୍ରୟ କଣ ପାଇଁ କରନ୍ତି ନାଇଁ?
ମାନେ ଆମର ମୁଁ ଯେମିତି କହିଲି ଆମର ଯୌଥ ପରିବାର ଆଉ ସେମିତି ବାଡିରେ ଆମର ଯେତିକି ଲାଗେ ଆମ ପରିବାରକୁ ହିଁ ହେଇଯାଏ ତେଣୁ ବିକ୍ରୟ ପାଇଁ କିଛି ବଞ୍ଚେ ନାହିଁ କି ସେମିତିରେ ବି ବିକ୍ରୟ କରିବା ନାହିଁ ସେମିତି କିଛି। ସେମତି ବିକ୍ରୟ କଲେ ଭଲ କାହିଁକି ନା ପ-ମା କୁ ସେମିତି ବିନା ସାର ଦିଆ ଜିନିଷ ଆଉ ଲୋକ ପାଇ ପାରୁନାହାନ୍ତି।
ହଁ ସେଇଥିପାଇଁ ଆପଣଙ୍କୁ ଉପଦେଶ ଦଉଚି ଯେ ଆପ୍ ଆପଣ ମଧ୍ୟ ଏକଥା ଘରେ କୁହନ୍ତୁ ଯେ ସିଏ ଅଧିକ ମାତ୍ରାରେ ଆଉ ଅଧିକ ମାତ୍ରାରେ ପରିବା ଚାଷ ଆଜ୍ଞା ଚାଷ କରି ଆପଣଙ୍କ ମାର୍କ ଟେ ହଉ କିବା ଆପଣ ଭଲ ଜାଗା ହଉ ସେଠି ବିକ୍ରୟ ମଧ୍ୟ କରନ୍ତୁ ବୁଝିଲେ? ଯାହା ଫଳରେ ଆମ ଭଳି ଲୋକ ଯିଏ କି ବିନା ରାସାୟନିକ ଥିବା ପରିବା ମଧ୍ୟ ପାଇବେ ବୁଝିଲେ।
ପାଇପାରୁନାହାନ୍ତି। ପାଇବେ ନିଶ୍ଚୟ ମୁଁ ଏଥର କହିବି ଆପଣଙ୍କୁ। ଧନ୍ୟବାଦ ଉପଦେଶ ଦେଇଥିବାରୁ।
ଆଉ ବନ୍ଧୁ ଯଦି ମୁଁ କେବେ ଆପଣଙ୍କ ଘର ଆଡେ ବୁଲିବାକୁ ଯାଏ ତାହେଲେ ଆପଣ ମତେ କିଛି ପରିବା ନିଶ୍ଚୟ ଦେବେ।
ନିଶ୍ଚୟ ନିଶ୍ଚୟ।
ତ ବନ୍ଧୁ ମୁଁ କିଛି ଦିନ ପରେ ଆପଣଙ୍କ ଗାଁ ଆଡେ ଯିବି ବୁଝିଲେ?
ନିଶ୍ଚୟ।
ଆପଣଙ୍କୁ ମଧ୍ୟ ଯୋଗ ଆଗକୁ- ଯୋଗାଯୋଗ କରିବି। ଯଦି ଆପଣ ଘରେ ଥିବେ। ତାଆଲେ ମତେ କୌଣସି କିଛି କିଛି ବି ଯୋଉ କୌଣସି ପ୍ରକାର ସବୁଜ ପରିବା ମତେ ଯୋଗାଇବେ ବୁଝିଲେ?
ନିଶ୍ଚଏ।
ଆଉ ବନ୍ଧୁ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି। ଆଉ ଏବେ ତ ବର୍ଷା ଦିନ ଜାଣିଥିବେ ଆଉ। ଟିକେ ଓଦା ହେଇକି ଆସିଥିଲି। ଯାଇଥିଲି ବଜାରକୁ ଟିକେ କାମ ଥିଲା ଓଦା ହେଇକି ଆସିଥିଲି। ତଣ୍ଟି ଦରଜ ହେଇଯାଇଛି ଥଣ୍ଡା ହେଇଯାଇଛି ଟିକେ।
ଆଜ୍ଞା। ଆଉ ବନ୍ଧୁ ଘରେ ଘର ଘରେ ସବୁ ସୁସ୍ଥ ଅଛନ୍ତି?
ହଁ ହଁ ଭଲ ଅଛନ୍ତି।
ଆଉ ବନ୍ଧୁ ବର୍ଷା ଦିନ କୁଆଡେ? ଆମ ଘରେ ସବୁ ସମସ୍ତେ ସୁସ୍ଥ ଅଛନ୍ତି ବୁଝିଲେ।
ଆଜ୍ଞା।
ଆ ଆମର ତ ବନ୍ଧୁ ବର୍ତ୍ତମାନ ଗୋଟିଏ ଟେନସନ ସମସ୍ତଙ୍କ ଘରେ ଓଡିଆ ଘରେ ଯେକି ଧାନ ଚାଷ ବର୍ତ୍ତମାନ ହବ ବୁଝିଲେ?
ହଁ ହଁ।
ସମସ୍ତେ ତ ସକାଳୁ ଉଠି ବିଲ ବାଡିିକି ଗଲେ।
ବିଲ ବାଡିିକି ଗଲେ ହଁ।
ଆଜ୍ଞା। ମୁଁ ତ ବନ୍ଧୁ ବିଲବାଡିକି ଯିବାକୁ ପସନ୍ଦ କରେନି ବୁଝିଲେ। ହେଲେ ଏଇଥ ଏଇଥରଟି ଯିବାକୁ ପଡୁଛି କାରଣ ଯିବା ଯାଏନି ବନ୍ଧୁ କଣ ପାଇଁ ଯେ ମତେ କାଦୁଅ ବନ୍ଧୁ ପସନ୍ଦ ନୁହେଁ ବୁଝିଲେ?
ହଁ। ହଁ ସେମିତି ସମସ୍ତଙ୍କୁ ଭଲ ଲାଗେନି କାଦୁଅ ଫାଦୁଅ।
ଆଜ୍ଞା। କିନ୍ତୁ ଏଇଥରଟି ବନ୍ଧୁ ଯାଉଛି ବୁଝିଲେ କାରଣ ବାପାଙ୍କ ଦେହ ଭଲ ନାହିଁ। ବଡାଆ ବାପାଙ୍କ ଦେହ ବୁଝିଲେ ତ ଯୋଉଥିପାଇଁ କି ତାଙ୍କ କାର୍ଯ୍ୟଟି ମତେ କରିଆକୁ ପଡୁଛି।
ହଁ କିନ୍ତୁ ଏମିତି କହିବା କଥା ନୁହଁ କାହିଁକିନା ଆମେ ଓଡିଆ ମାଟି ହଉଛି ଆମର ଗର୍ବ।
ଆଜ୍ଞା ଆଜ୍ଞା। ନା ବନ୍ଧୁ ସେଇ ତ ଆପଣ ଯାହା କହୁଛନ୍ତି ସେ ସତ୍ୟତା ହଉ ଠିକ୍ ଅଛି ବନ୍ଧୁ ଶୁଣନ୍ତୁ। ମୁଁ ଆପଣଙ୍କ ସହ କିଛି ସମୟ ପରେ କଥା ହଉଛି ବୁଝିଲେ।
ଆଜ୍ଞା ଆଜ୍ଞା। ନମସ୍କାର।